ହ୍ୟାଲୋ ଆଜ୍ଞା ନମସ୍କାରେ।
ଆଜ୍ଞା ନମସ୍କାର ସୁପ୍ରଭାତ।
ଶୁଭ ସକାଳ ଆଜ୍ଞା।
ଆଜ୍ଞା ଆଜ୍ଞା। ଆ କଣ କରୁଥିଲେ? ହ
ହେଇ ଏଠି ବସିଥିଲି ଟିକେ କା କାମ କରଥିଲି। ଆପଣଙ୍କ ଫୋନ ଦେଖିକି ଟିକେ କାର୍ଯ୍ୟ ବନ୍ଦ କରି ଆସି ବସିଲେ ଏଠି ଆଉ। କହୁନାହାନ୍ତି କଣ ଫୋନ କଲେ?
ଆଜ୍ଞା ଆଜ୍ଞା ଧନ୍ୟବାଦ। କିଛି ଅସୁବିଧା ହେଲା କି ମୁଁ କଲ୍ କରିଥିବାରୁ?
ନାଇଁ ନାଇଁ ବନ୍ଧୁଙ୍କ ସାଙ୍ଗରେ ଗପିବା ପାଇଁ ଯେତେ କାମ ଥିଲେ ବି ଆମେ ଛାଡିକି ଆସି ଗପୁ। ଅସୁବିଧା କିଛି ନାହିଁ। ଆପଣ କୁହନ୍ତୁ।
ଆଜ୍ଞା ଆପଣଙ୍କ ପୁ ପୁଅ କୋଉ କ୍ଳାସ ରେ ପଢୁଛି?
ତାର ବି ପ୍ରଥମ ଶ୍ରେଣୀ ହେଲା।
ପ୍ରଥମ ଶ୍ରେଣୀ ହେଲାଣି। ଆଜ୍ଞା କଣ କଣ ସବୁ କୋଉ କୋଉ ବିଷୟରେ ପଢଉଛନ୍ତି?
ହଁ ଆମର ତ ଫାଷ୍ଟେ ଓଡିଆ ସାହିତ୍ୟ। ଆଉ ଗଣିତ ଇଂରାଜୀ ଆଉ ହଁ ଇତିହାସ ଭୂଗୋଳ ଏଇ ସବୁ ପଢୁଛନ୍ତି ଆଉ ଛୁଆ ଆଉ।
ଆଜ୍ଞା ଆଜ୍ଞା ପଢାପଢା ଠିକ ଠାକ ଚାଲିଛି?
ଠିକ ଠାକ ଚାଲିଛି କଣ? ଛୋଟ ଛୁଆରା ଦୁଷ୍ଟାମି କରୁଛନ୍ତି। ପଢୁଛନ୍ତି ଏମିତି ସବୁ ଚାଲିଛି ଆଉ। ଆଉ ଆପଣଙ୍କ ପୁଅ ଝିଅ କଣ ଭଲ ପାଠ ପଢୁଛନ୍ତି ନା ନାଇଁ?
ଆଜ୍ଞା ଆଜ୍ଞା ଚାଲିଛି ଠିକ ଠାକ। ତାଙ୍କୁ ଟିକେ ତ ସମୟ ନଦେଲେ ପିଲାମାନେ ଆ ପଢିବେନି ଠିକ ସେ। ସେଥିପାଇଁ ତାଙ୍କୁଠେ ସମୟ ବାହାର କରି ଦେବାକୁ ପଢୁଛି ପିଲାଙ୍କୁ ଯେତେ ଆମେ ସମୟ ଦେବା ସେତେ ସେ ଟିକେ ନିପ ହେବେ ଆମଠୁ ଆଉ।
ହଁ ଠିକ କରୁଛନ୍ତି ଆପଣ। ମୋ ପୁଅ ଟିକେ ପାଠରେ ଟିକେ ଦୁର୍ବଳ ହେଇ ରହୁଛି। ତାକୁ ଦିଦି ଟା ଟିଉସନ ଦିଆ ହଉଛି। ତାପରେ ବି ଶିକ୍ଷା ଅନୁଷ୍ଠାନ ଯାଉଛି। ସ୍କୁଲ ବି ଯାଉଛି। ତଥାପି ବି ଟିକେ ଏଥରେ ଟିକେ ଇଏ ରହୁଛି ଆଉ। ସାର୍ ମାନେ ସବୁ ଶିକ୍ଷକ ଆଜ୍ଞା ଶିକ୍ଷକ ମାନେ ସବୁ ଆଣେ ତା ନାଁରେ ସବୁ ଆସି କହିଦେଇ ଯାଉଛନ୍ତି। ଆପଣ ପୁଅକୁ ଟିକେ ଦେଖନ୍ତୁ ଇଏ କରନ୍ତୁ। ସେଇ ବିଷୟରେ ମୁଁ ଟିକେ ଚିନ୍ତା ମଗ୍ନ ରହୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ହେଲେ କି ଆପଣଙ୍କ ପିଲା କେତେ ସମୟ ପଢୁଛି? ମାନେ କେତ ସମୟ ପଢିବାକୁ ମନ
ସିଏ ଅଧ ଘଣ୍ଟାରୁ ଗୋଟେ ଏକ ଘଣ୍ଟା ରୁ ବେଶୀ ପଢିବାକୁ ସିଏ ତ ରାଜି ହଉନି। ଅତି ମାନେ ତକୁ ତା ସାଙ୍ଗରେ ଯଦି ବସିବୁ ଲାଗିବୁ ଏକ ଘଣ୍ଟା ନହେଲେ ନାହିଁ ସିଏ ତ ହ ମୁଁ ଅଧଘଣ୍ଟାରେ ବି କହୁଛି ମୁଁ ପାଠ ଶେଷ କରିବି। ପଢିବିନି ଆଉ।
ଆଜ୍ଞା ଆଜ୍ଞା। ନାଇଁ ନାଇଁ ଆପଣଙ୍କ ପିଲା ନୁହେଁ ଏମିତି ବି ମୋର ବି ଯୋଉ ପିଲା ଅଛନ୍ତି ଝିଅଠି ପଢୁଛି ସିଏ ବି ସେମିତି। ଗୋଟେ ଘଣ୍ଟା ପାଖାପାଖି ବସିଲେ ତାକୁ ମାନେ ଚିଡ ଚିଡା ଲାଗିଯାଏ ସେତେ ବେଳକୁ। କି ନାଇଁ ମୁଁ ପଢା ମର ସରିଗଲା। ମୁଁ କେମିତି ମୁଁ ଯିବି ଖେଳିବାକୁ କିମ୍ବା ବୁଲିବାକୁ। କିନ୍ତୁ ତାକୁ ତାକୁ କଣ କରିବେ ପଚିଶ ଯେମିତି ଗୋଟେ ଅଧଘଣ୍ଟା ପାଖାପାଖି ତାକୁ ପଢେଇ ଦେବେ ନା ପଢେଇ ସାରିଲା ପରେ ତାକୁ ତା ସହିତ ତ ଟିକେ ପାଞ୍ଚ ମିନିଟ୍ ପାଇଁ ଯେମ୍ ଯେମିତିକି ଆମର ମଝିରେ ଟିକେ ରହିଯିବେ। ତା ସାଙ୍ଗ ଟିକେ ପାଞ୍ଚ ମିନଟ ଦଶ ମିନିଟ୍ ତା ଟିକେ ଟାଇମ୍ ସ୍ପେଣ୍ଡ କରି ଅଲଗା କ ଥା କିଛି ଅଲଗା ବିଷୟରେ ଗପିବେ ନଚେତ୍ ତା ସାଙ୍ଗ ରେ ଟିକ କେ ଖେଳିଆ ଭଳିଆ ରହିଯିବେ। ଟିକେ ମାଇଣ୍ଡ ଟା ତାଙ୍କର ମାନେ ଟିକେ ଫ୍ରି ହେଇଗଲା ଫ୍ରି ହେଲା ପରେ ତାକୁ ପୁଣି ଆଉ ଅଧଘଣ୍ଟା ପଢେଇଆକୁ ଚେଷ୍ଟା କରିବେ।
ଆଜ୍ଞା ଆପଣ କଣ ଶୁଣନ୍ତୁ ଆପ୍ ଆପଣ କଣ ଆପଣ ଛୁଆ ମାନଙ୍କୁ କଣ ଟାଇମ ବାହାର କରି ପଢଉଛନ୍ତି ନାଇଁ। ସମୟ ବାହାର କରି ପଢାଉଚନ୍ତି ଆଉ।
ଆଜ୍ଞା ସେମତି ବହୁତ କାମ ଉଁ ତ ରହୁଚି ଘରେ। ଯେହେତୁ ଛୋଟ ପିଲା ତାଙ୍କ ପ୍ରତି ଟିକେ ଧ୍ୟାନ ନଦେଲେ ହବନି ନା ବୁଝିପାରୁଚନ୍ତି?
ଦୁନିଆ ମାନେ କାର୍ଯ୍ୟ ରହୁଚି। କାର୍ଯ୍ୟରେ ଏତେ ବ୍ୟସ୍ ତ ରହୁଚି ଯେ ଛୁଆ ପ୍ରତି ଟିକେ ଧ୍ୟାନ ବେଶି ଦେଇ ପାରୁନି। ତଥାପି ମୁଁ ଅଲଗା ଲୋକଙ୍କ ଉପରେ ନିର୍ଭର କରୁଛି। ଶିକ୍ଷକ ଉପରେ ନିର୍ଭର କରୁଛି। ଆଉ କଣ କରିବି?
ଆଜ୍ଞା ମୁଁ ବୁଝିପାରୁଚି ଏକୁଟିଆ ଅଛନ୍ତି ସେଥିପାଇଁ ଅସୁବିଧା ହଉଥିବ ମୁଁ ବି ସେମିତି ଏକୁଟିଆ ଅ ଛି କିନ୍ତୁ ତାକୁ ଟିକେ ଯାହା ବି ହେଲେ ଜଗିବେ କାହିଁକି ନା ତାକୁ କହିବେ ଯେତେବେଳେ ବି ପଢୁଚି ତାକୁ ଟିକେ କହିବେ ବ ଗୋଟେ ବଡ ପାଟିରେ ଟିକେ ପ୍ ଜୋରରେ ପଢିବା ପାଇଁ। ବୁଝ୍ ଝି ପାରୁଚନ୍ତି। ଯୋଉ ଯୋଉ ଆମର ସାହିତ୍ୟ ବହିରେ ପଢୁଚି ନା ଗୋଟେ ଉଚ୍ଚାରଣ ଉଚ୍ଚାରଣ କରୁଥିବ ଯେମିତି ତାର ବଡ ପାଟିରେ କରୁଥିବ। ତାର ସେଇଟା ଟିକେ ବେଶୀ
ନାଇଁ ନାଇଁ ତାର ମୋ ମୋ ମାନେ ଆମ ପୁଅର ବଡ ପାଟି ତାର ପାଠ ପଢିବ ମାନେ ବହୁତ ମାନେ ସବୁ ଭଲ ମତ୍ ତେ ଲାଗୁଚି ତା ଦେହ ଟିକେ ଅସୁସ୍ଥ ରହୁଚି ବୋଲି ତାର ଇଚ୍ଛା ହଉନି। କି ମାନେ ଦେହ ଟିକେ ଦୁର୍ବଳ ଲାଗୁଚି ବୋଲି ତାକୁ ଇଚ୍ଛା ହଉନି କି କଣ ଟିକେ ଭାବିଚି ଡାକ୍ତରଙ୍କ ସହିତ ପରାମର୍ଶ କରି ଟିକେ ଦେଖେଇକି ଟିକେ କିଛି ଔଷଧ ଫୌଷଧ ଦେଲେ ଟିକେ ତାକୁ ଭଲ ଲାଗିଲା ତା ଦେହ ତାର ପାଠ ପଢିବାକୁ କାଳେ ଇଚ୍ଛା ହବ।
ଆଜ୍ଞା ଦେହ ବି ଭଲ ନଥିଲେ ବି ପିଲା କଣ ପଢିବାକୁ ରାଜି ହେବେ କି ତାଙ୍କୁ ଭଲ ଲାଗୁନଥିବ। ଭାରି ଯେବେବି ଏବେ ଛୋଟ ପିଲା ଅଛି ତାକୁ ବେଶି ପ୍ରେସର ଦବାଟା ଆମ ପକ୍ଷେ ଠିକ୍ ନୁହେଁ। ତାଙ୍କୁ ଯେତିକି ତାଙ୍କୁ ଖୁସି ଲାଗୁଚି ସେ ତିକି ଟାଇମ ପଢେଇବା ଖାଲି ଯେତିକି ସମୟ ପଢୁଚିବି ତା ଭିତରେ ତାକ
ତ ଆପଣ ଶୁଣନ୍ତୁ ଏବେ ବି ତ ଆପଣ ଜାଣିଥିବେ ସ୍କୁଲ ମାନ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଉ ଶିକ୍ଷକ ମାନେ ସବୁ ପାଠ ପଢାରେ କେତେ ଅବହେଳା କରୁଚନ୍ତି? ଆଗେ ସବୁ ଆମ ବେଳେ କେତ ଏତେ ସୁନ୍ଦର ପାଠ ସବୁ ପଢଉଥିଲେ ମନେ ରହୁଥିଲା। ଭୁଲ ହଉଥିଲା ଆମେ ପଚାରୁଥିଲୁ ସି ଇ ଶି କ୍ଷକ ମାନଙ୍କୁ ଏବେ ଛୁଆ ମାନେ ଡରୁଚନ୍ତି ଶିକ୍ଷ କ୍ଷକ ମାନଙ୍କୁ ପା ଟିକେ ମାଡ ହେଲା ଠାରୁ। ସେ ପଚାରୁନାହାଁନ୍ତି ସେଥିପାଇଁ ପାଠରେ ଦୁର୍ବଳ ରହୁଚନ୍ତି।
ଆଜ୍ଞା ମାଡ ହେଲାଠୁ କାହିଁକି ଡରୁଚନ୍ତି ଦେଖନ୍ତୁ ନିଜର ଯୋଉ ମୁ ମାନେ ଗାର୍ଡିଆନ ରହିଲେ ତାଙ୍କର ପରିବାରରେ ସେମାନେ ଶ୍ ମାନେ ଗୋଟେ ଥର ମାଡ଼ ହେଲେ ସେମାନେ ସ ଯାଇଁକି ଆମର ଗୁରୁମା ଗୁରୁଜୀ ଯିଏ ସବୁ ଅଛନ୍ତି ତାଙ୍କୁ ଯାଇଁ କହୁଚନ୍ତି ଆମ ପିଲାକୁ କାହିଁକି ମାଇଲେ। କଣ ପାଇଁ ମାଇଲେ? ବୁଝିପାରୁଚନ୍ତି ସେଥିପାଇଁ କମ୍ପ୍ଲେନ ଦେଲାଠୁ ଏମିତି। ବିରୋଧ କରୁଚନ୍ତି ସେମାନେ ମାନେ ପିଲା ଦୁଷ୍ଟ ହେଲେ ବି ସେ ଏ ଉଚ୍ଚ ସ୍ୱର ରେ ବରଂ କହୁଛନ୍ତି କିନ୍ତୁ ମାରିବାକୁ ତାଙ୍କୁ ଡର ଲାଗୁଛି। ତୁ ସେଇ ଗୋଡ଼ାଏ ଆମର ସେମିତି ସରକାରୀ ଚାକିରି କରିନାହାଁନ୍ତି ନା? ଆମର ସବୁ ପିଲାମାନୋନ କଣ ସେମିତି ସେ ସ୍କୁଲ ରେ ପଢିଲେ। ସେଥିପାଇଁ ଟିକେ ଅସ୍ ସୁବିଧା ହଉଚି। ତାପରେ ଆପଣ ସ୍କୁଲ ରେ ଏବେ କିନ୍ତୁ ଆମର ଯୋଉ ଝିଅ ଯୋଉ ସ୍କୁଲ ପଢୁଚି ପଢ଼ାପଢି ଠିକ୍ ଚାଲିଚି ଗୁରୁଜୀ ଗୁରୁମା ପଢାପଢି କରୁଚନ୍ତି ଆପଣ ସେଇ ସ୍କୁଲ ରେ ପଢିବାକୁ ଚେଷ୍ଟା କରୁନାହାଁନ୍ତି ଟିକେ?
ଭାବୁଚି ଆଉ ଏକ ବର୍ଷ ପଢୁ ତା ପରେ ଦେଖ୍ ଶିକ୍ଷା ନେଇକି ସେଠି ତାର କ ଦାଖଲ କରିଦେବି ତାକୁ ଆଉ। ଟିକେ ଭଲ ଶିକ୍ଷା ଦବା ଭାବୁଛି ଜ ନହେଲେ ତା ଭବିଷ୍ୟତ ନଷ୍ଟ ହେଇଯିବ ସେ ଜୀବନରେ କିଛି କରିପାରିବନି। ତାର କୌଣସି ପ୍ରତି ତାର କୌଣସି କାର୍ଯ୍ୟ ପ୍ରତି ବି ମନ ରହୁନି ଖାଲି ଖେଳିବି ଟିଭି ଦେଖିବି ମୋବାଇଲ ଦେଖିବି ଏଇ ଜିନିଷ ପ୍ରତି ତାର ବେଶୀ ଧ୍ୟାନ ରହୁଚି। ସେଥିପ୍ରତି ଟିକେ ସଚେତନ ହବା ପାଇଁ ମୁଁ ଚେଷ୍ଟା ବି କରୁଚି।
ଆଜ୍ଞା।
ଆଉ ଆପଣ ବି ଭଲ ଭଲ ପରାମର୍ଶ ଦେଲେ ଭଲ ଲାଗିଲା।
ଆଜ୍ଞା ଆଉ ଗୋଟେ କଥା କହୁଛି କି ତା କୁ ଟିକେ ଯୋଉ ଆମର ଚିତ୍ର କରିବା ପାଇଁ ତାକୁ ଟିକେ ଟିକେ ମଝିରେ ମଝିରେ ଦଉ
ଚିତ୍ର ସେ ଚିତ୍ର ବଢିଆ କରୁଛି। ଭଲ ଭଲ ସେ ଜଗନ୍ନାଥଙ୍କ ଫଟ ଆଙ୍କି ଦଉଛି। ଅ ନଡିଆ ପଇଡ ପଇଡ କଳସ ଭଲ ଭଲ କ ଚିତ୍ର ତା ପ୍ରତି ତାର ବହୁତ ଟିକେ ଆଗ୍ରହ ମୁଁ ଦେଖୁଛି।
ଆଜ୍ଞା ସେଇଥିରୁ ସବୁ ରଙ୍ଗୀନ ପେନ୍ ସବୁ ନେଇ ଆସିବେ। ଆଣିକ ତାକୁ ଧରଇଦେବେ ତାର ମଝିରେ ମଝିରେ ଯେତେବେଳେ ବି
ସେ କଳାପତି ବି ସେ କଳାପ ହେଟି ବି ରହିବା ବି ଜରୁରୀ ନାଇଁ କି ଚିତ୍ର ଫିତ୍ର ବି ରହିବା ବି ସେ ବି ଗୋଟେ ଭଲ।
ପିଲା କେବଳ ଖାଲି ପାଠ ପଢିଲେ ହବନି ଅଲଗା ଜିନିଷ ବହୁତ ଗୁଡଏ ଜିନିଷ ଅଛି ପିଲା ଶିଖିବା
ଭାଇ ଚି ଭାରି ଭାରି ସଂସ୍କାରୀ ଭଳିଆ ନମସ୍କାର ହବା ସେମିତି ବଡ ମାନଙ୍କୁ ଆଦାର ସ୍ନେହ ତାର ସବୁ ଭଲ ଟିକେ ଏଇ ପାଠ ପ୍ରତି ଟିକେ ଦୁର୍ବଳ ରହୁଛି ଆଉ।
ପାଠ ପତି ଦୁରବଳ କଣ ଆପଣ ଯଉ କଛନ୍ତି ତା ଦେହ ଟିକେ ମଝିରେଝିରେ ଖରା ରହୁଛି ସେଥିପାଇଁ ଟିକେ ସେମିତି ହଉଥିବ ବୁଝିପାଇଲେ ତାକୁ ସେମଚି ଏମତି
ତାକୁ ସବୁବେଳେ ଶୁଣନ୍ତୁ ତାକୁ ସବୁବେଳେ ଥଣ୍ଡା ନାଗିକି ରହୁଛି ଯେତେବେଳେ ଯିବେ ଉଁ ଯେତେବେଳେ ଯେ କୌଣସି ମ ମ ଡକ୍ଟର ପାଖକୁ ନିଅ କି ଟିକେ ଦେଶୀ ଚିକିତ୍ସା କଲେ ଟିକେ କମି ଯାଉଛି।
ହଁଁ
ଫୁଣି ମାସେ ପରେ ଏକ ମାସ ପରେ ଫୁଣି ଯୋଉଆକୁ ସେଇଆ। ଏଇ ସବୁ ଟିକେ ସମ୍ମୁଖୀନ ହଉଛି ଆଉ ଏଇ ସବୁ ଜିନିଷରେ।
ତ ଆଜ୍ଞା ବୁଝୁଚି ଆପଣ ଡାକ୍ତର ପରାମର୍ଶ ନିଅନ୍ତୁ ତା ସହିତ ଘରୋଇ ଚିକିତ୍ସା କରନ୍ତୁ ତାକୁ ପୋଷ ପିରିଅ ଖାଦ୍ୟ ସବୁ ଦିଅନ୍ତି ଆମର ଯୋଉ ବାଦାମ ଅକରୋଟ କ୍ଷୀର ଫଳ ଏଇ ସବୁ ଜିନିଷ ଦିଅନ୍ତୁ।
ଖାଉଚି ପାତିକି ଯୋଉଟା ସ୍ଵାଦ ଲାଗୁଛି ସେ ଖାଉଚି।
ଆଜ୍ଞା ଆଜ୍ଞା ବୁଝୁଚି ପିଲାମାନେ ପା ଜମା ଖାସି ଜିନିଷ ସବୁ ମାନେ ଭଲ ଜିନିଷ ତାଙ୍କୁ ଦେଲେ ତାଙ୍କୁ ଖାଇକୁ ଭଲ ଲାଗୁନି ଏବେ ସବୁ ଆମର ଏଇ ଯୋଉ ଆମର ମ୍ୟାଗି ହଉ ଇଏ ଦିନିଷ ହଉ ବାହାର ଜିନିଷ ତାଙ୍କ ପାଟିକି ସ୍ୱାଦ ଲାଗୁ
ଆପଣଙ୍କ ଛୁଆ ଆପଣଙ୍କ ଛୁଆ କଣ ପରିବା ପତ୍ର ଖାଇବା ପାଇଁ ପସନ୍ଦ କରନ୍ତି ପନିପରିବା ସବୁ ଖାଆନ୍ତି।
ଆଜ୍ଞା ସେମିତି ସିଏ ବି ଏତେ ପରି ଭଲ ପାଏନି ତଥାପି ତାକୁ ମୁଁ ସବୁ ଯା କଁ ମିଶେଇକି ଯୋଉ ପରିବା ଥାଏ ମିଶେଇକି ଟିକେ ସିଝାବଳି କରିଦେଇକି ତାକୁ ଭାତ ସହିତ ଡାଲି ଆଜ୍ଞା ସେ ଟିକେ ଆମ୍ବ ଖାଇବାକୁ ଭଲ ପାଏ ଆମ୍ବ ତାର ଭାତରେ ଅଳ୍ପ ଟିକେ ହଉ
ଆଜ୍ଞା ଆଜ୍ଞା ଆମ ଛୁଆ ତ ଟିପିନ୍ ରେ ଟିଫିନ୍ ରେ ଟିକେ ମୁଁ ଭାବୁଛି ରୁଟି ସନ୍ତୁଳା ଏଇ ସବୁ ଟାଇପରେ ନେଲେ ଏ ଛୁଆ ଖାଇଲେ ସ୍କୁଲରେ ଭଲ କିନ୍ତୁ ଏବେକା ଛୁଆ ଖାଲି ମ୍ୟାଗି ସେ ବ୍ରେଡ ଚପ ଏଉରା ସବୁ ପାଉ ରୁଟିରା ମାଗୁଚନ୍ତି। ଏଗୁରା ସବୁ ଦେହ ପତି କେତେ କ୍ଷତିକାରକ ସେମାନେ କଣ ଛୋଟ ଛୁଆ ଜାଣିପାରିବେ। ତେଣୁ ମା ମାନେ ସଚେତନ ହେଲେ କଣ ହବ ସିଏ ସ୍କୁଲ ରେ ଖାଉନାହାନ୍ତି ଫୋପାଡି ଦଉଛନ୍ତି।
ଆଜ୍ଞା ତାଙ୍କୁ କରିକି ଦେଲେ ବି ସି ସିଏ ଅଁ, ଫେରସ୍ତ କରି ନେଇ ଆସୁଛନ୍ତି ଘରକୁ। ତାଙ୍କୁ ଧରିନିଅ ସିମେଇ ଟିକ ଯୋଉ ନହେଲେ ସୁଜି ଉପମା। କି ରୁଟି ସନ୍ତୁଳା ହଉ। ନହେଲେ ଆଳୁ ପରଟା, ଏସବୁ ଦିନିଷ ଦେଲେ ସେ ସବୁ ଘରକୁ ନେଇ ଆସୁଛନ୍ତି। କିନ୍ତୁ ଗୋଟେ କେକ୍ ହଉ ଆଜ୍ଞା,
ଯଦି କି ମୁଁ ଟିଫନ୍ ବାକ୍ସ ଫୋପାଡ଼ି ଦେଇ ପଳେଇ ଆଉଛନ୍ତି। ଖାଦ୍ୟ ଦେଖ, ଦେଖୁଛନ୍ତି ଯଦି ଭଲ ଖାଦ୍ୟ ତାହେଲେ ଖା ଖାଉଚନ୍ତି ନହେଲେ ନାଇଁ। ଆଉ କିନ୍ତୁ ଏଇ ସବୁ ଜିନିଷ ଖାଇବାର ନିହାତି ଜରୁରୀ। କାଜୁ ଆ, ବାଦାମ ଟିକେ ଦେଲେ ସେ ଟିଫିନି ରେ। ଟିକେ ରୁଟି ଦେଲେ ଟିକେ ଭଜା ଟିକେ ଦେଲେ, ପରିବା ପତ୍ର ଟିକେ ମାନେ ଭଜା ଭାଜି।
ଆଜ୍ଞା, ଆଜ୍ଞା ରୁଟି ଭଜା ଆଉ, ନଚେତ୍ ଫଳ ଉପରେ କିଛି କଦଳୀ, ସେଉ ଏସବୁ ଦିନିଷ ବି ଦେଲେ ଛୁଆ ଖାଉନାହାନ୍ତି ସିନା କିନ୍ତୁ ସେମାନେ ଖାଇଲେ ତାଙ୍କ ପ୍ରତି ଭଲ। ଛୁଆ ବୁଝି ପାରୁନାହାନ୍ତି, ଆମେ ଚେଷ୍ଟା କରିବା। ଆ, ଆସ ତେ ଆସ୍ତେ କରି ସେ ଟିକେ ବଡ ହେଲେ ମୁଣ୍ଡ ରେ ବୁଦ୍ଧି ପଶିଲେ ସେ ଆପେ
ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି କହୁଛନ୍ତି ଆପଣ ଏ ଭଲ ଭଲ ସୁସ୍ୱାଦ ଖାଦ୍ୟ ଟିକେ ଦିଅନ୍ତୁ। ଏଇ ଯୋଉ ଆ, ଏଇ ଯୋଉ ଦିହଁ ମାରି ଦେ ସେ ସବୁ ଦିଅନ୍ତୁନି, ଛୁଆ ପାଇଁ ଭାରି କ୍ଷତିକାରକ। ଆପଣ ଛୁଆଙ୍କୁ ତ ଅ, ପାଟି ସ୍ଵାଦ ପାଇଁ ଦେଇ ଦଉଚନ୍ତି। କିନ୍ତୁ ସେ ତା ପରବର୍ତ୍ତୀରେ କେତେ ମାନେ ଦୁଃଖ ଭୋଗିବେ ଆପଣ ଜାଣିପାରୁଛନ୍ତି। ମେଡିକାଲ୍ ନେବେ ଇଏ କରିବେ। ଏ ସବୁ ଦୁନିଆ କଥା ବୁଝେଇ ଦେଇକି ଯାଉଚନ୍ତି ଆଉ।
ସେ ଆମ ପିଲାର ଭଲ ପାଇଁ କହୁଚନ୍ତି ବୁଝିପାରୁଚନ୍ତି। ଆଉଁ, ହାଁ ଚେଷ୍ଟା କରନ୍ତୁ, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା ଛୁଆଙ୍କ ଦେହ ଭଗବାନ ଦୟାରୁ ଭଲ ଅଛନ୍ତି। ଓ, ଆଜ୍ଞା ସ୍କୁଲ୍ ଯାଇଛନ୍ତି।
ପୁଅ ବା ଭଲ ପାଠ ପଢୁଛନ୍ତି ମୁଁ ଶୁଣିଥିଲି?
ଆଜ୍ଞା, ଆଜ୍ଞା ପୁଅର ପଢାପଢି ଠିକ୍ ଠାକ୍ ଚାଲିଚି।
ଆଉ ଛୋଟ ଅ ଆପଣଙ୍କ ଝିଅ ସିଏ କଣ ସେ ମାନେ ଅ, କଲେଣି ଦାଖଲ କଲେଣି ସ୍କୁଲ୍ ରେ?
ଆଜ୍ଞା, ଆଜ୍ଞା ସ୍କୁଲ୍ ରେ ଦାଖଲ କଲିଣି। ମୁଁ ଆପଣଙ୍କୁ ଅ, କରୁଚି ଟି କେ ଛାଡିକି, ଟିକେ ଏବେ ଏ ରଖୁଛି। ମା ବହୁତ ବହୁତ ଧନ୍ୟବାଦ। ଆଜ୍ଞ, ଆଜ୍ଞ ଖୁସି ନାଗିଲା ଆଜ୍ଞା।